ହାଲୋ।
ହଁ କଣ କରୁଚ?
ବସିଚି ଆଉ।
ହୁଁ ହୁଁ।
ତମେ କଣ କରୁଚ ହଁ।
ଏଇଠି ମୁଁ ବସିଥିଲି।
ତମ ଦେହ ଭଲ ଅଛି।
ହଁ ଭଲ ଅଛି।
ବି
କଣ ଖାଇଥିଲ?
ମୁଁ ଏବେ ଜଷ୍ଟ ଭାତ ଯାଉଚି ଖାଇଦେବି ଯାଉଛି।
ହଁ ହଁ ଏ ସନ୍ଧ୍ୟା ଟାଇମ୍ ରେ।
ଖାଇକି ଶୋଇଥିଲେ ତ ଦିଦି କହିଲେ ଭାତ ଯାହା ଖାଇଦବ ଟିକେ।
ଓହୋ।
ତମେ କଣ ଖାଇଥିଲ?
ମୁଁ ଏଇ ପାସ୍ତା ଟିକେ ଖାଇଥିଲି।
ହୁଁ ହୁଁ।
କୁଆଡେ ଯାଇନ ବୁଲାବୁଲି କରି?
ନା କୁଆର ବୁଲାବୁଲି ଏ ଏକ୍ଜାମ ପାଇଁ ଯାଇଥିଲେ ବୁଲା କାଲି ଯାଇଥିଲୀ ଏକ୍ଜାମ ହଉଥିଲା।
ହୁଁ ହୁଁ।
ଘରେ ବୁଲାବୁଲି କରିନି ଆଉ।
ତମେ ହଷ୍ଟେଲ ରେ ରହୁଛ ନା?
ହଁ।
ଆଉ ରଜକୁ ତାହେଲେ ଘରକୁ ଆସନ
ରଜ ଟାଇମ ରେ ଏକ୍ଜାମ ଥିଲା ତେରରେ ଘରକୁ ଯାଇ ଆଛି ଆଉ ଗାଡି ମଟର ଗଲିନି
ଓହୋ ତାହେଲେ ପିଠା ହେକା ବି ଖାଇ ନଥିବ?
ନା ଘରୁ ଗଲେ ଖାଇଆନ୍ତି କିନିକି ଆଣିକି ଖାଉଛ ଆଉ।
ଓହୋ କିଣିକି ମିଳୁଛି କଣ ପରା।
ହଁ ଏଇଠିକେ ତ ଭୁବନେଶ୍ଵରରେ ସବୁ ମିଳଛି କିଣିକି ଆଣିକି
ହଁ ହଁ ସେତେ ତାହେଲେ ଘର ଟା କିଣା ଟା ଛାଡିବ ନାଁ କି?
ହଁ। ଘର ଟା ଯେମତି ଟେଷ୍ଟି ବାହାର ଟା ଟେଷ୍ଟି ସେମିତି ମା ଭଳିଆ ଲାଗିବନି ଆଉ।
ହଁ।
କଣ କରୁଚ?
ଏଇଠି ଅଛି ଆଉ।
ହୁଁ ଆଉ କଣ ଖାଇଥିଲ ଆଜି ଦିପହରେ?
ଏଇ ଦି ପରେ ଖାଇଥିଲି ଭାତ ଡାଲି, ପୋଟଳ ଆଳୁ ଭଜା ଆଉ ବଡି ଚୁରା।
ହୁଁ ହୁଁ! ବଢିଆ ଜିନିଷ ଆଉ ବଡି ଚୁରା।
ମୁଁ ବି ଏଇଠି ବସି ଖାଉଛି।
ହଁ ହଁ।
ଦିଦି କରିଛନ୍ତି ଯେ ବଢିଆ ଲାଗୁଛି।
ହଁ ହଁ କଣ ରୋଷେଇ କରିଥିଲ?
ଆଜି ଭାତ, ଡାଲମା ଆଉ ବଡି ଚୁରା ଆଉ ଏଇଟା କଣ ଭଜା କଛନ୍ତି ଛୁଇଁ ଭଜା ଆଉ ଆଉ ଏଇଟା କଣ କଦଳୀ ଭଜା।
ହଁ ହଁ।
ଆଉ ଭେଣ୍ତି ଭଜା ଏମିତି ଆଉ।
ହଁ ବଡିଚୁରା ଆଜି ଅଧିକା ଅଂଶ ଲୋକଙ୍କର ହେଇଛି ବୋଧେ ଆଉ।।
ହଁ ହଁ ମୁଁ ତ ଖାଉଛି ବସି ଦିଦି ଆଜି କେମତି କରିଛନ୍ତି ବଡ଼ି ଚୁରା।
ହଁ ଖାଉନ ବଡ଼ିଚୁରା?
ହଁ।
ହଁ ହଁ!।
ଆଉ କୁଆର ବୁଲାବୁଲି କରିଥିଲ ରଜରେ?
ରଜ ରେ କୁଆଡେ ଯାଇନୁ ମୋ। ଯିବୁ ବୋଲି ଭାବୁଥିଲୁ ଯେ କାଇଁ ଯାଇନୁ କୁଆଡେ। ଏଇ କୋଟଗୋଡ ପାର୍କ ତ ଯିବୁ ବୋଲି ବାହାରିଥିଲୁ ଯେ ଯାଇ ପାରିଲୁନି। ଆଉ ଦେଖିଆ କୋଉ ଦିନ ଯିବା ଆଉ, ଆସୁନ ଆମ ଆମର ଏଇଠି ନୟାଗଡ଼।
ଓହୋ!
ସଅଁପଡ଼ା।
ଓ ହଁ। ଆଉ ଏବେ କଣ ଖାଇବ?
ଏବେ ଏଇ ଖାଇଥିଲି ପାସ୍ତା ତ।
ଓ ହଁ।
ହେଇନା, ଆଉ କିଛି ଖାଇବିନି, ରାତିରେ ଯାଇକି ଭାତ।
ଅଁ, ହଁ ସବୁଦିନ ଭାତ ନା ପରଟା କଣ ଖାଇଚ?
ହଁ, କୋଉନ ଭାତ, କୋଉନ ରୁଟି ଦେଖିକି ଆଉ।
ହୁଁ, ହଁ।
ଡେଲି କଲା ବସିକି ହଉନି। ଛୋଟ ପିଲା ଆରେ ଡେଲି ରୁଟି କଲା ବସିକି ହଉନି ଆଡେ।
ଓହୋ, ତୋମେ ମ୍ୟାରେଜ୍ କରିଛ ନାଇନ ନା?
ହୁଁ, ହୁଁ।
ତୋମର କୁନି ଝିଅ ହେଇଥିବ ନା ପୁଅ?
ପୁଅ।
ଓହୋ, ଛୋଟଟେ ହେଇଥିବ ନା କି?
ହଁ ବର୍ଷେ ହବ ଏଇଥି
ଅଁ, ହଁଁ ଭୁଲ ହଇରାଣ କରୁଥିବେ ତ ତୋମକୁ?
ହଁ ରହୁନି, ତାରେ ଯାହା କରିକି ଦବ ଖା ଖାଉନି, ଭାତ ଡାଲି ଟୋଟାଲି ଖାଉନି।
ହୁଁ, ହୁଁ ଛୋଟ ଛୁଆ ବେଶୀ କିଛି ଖାଇବେନି। ଯାହା ତାଙ୍କ ମନ ଯାହା ଖାଇବେ ତାହା ଆଉ।
ହଁ।
କଣ କରୁଛନ୍ତି ପୁଅ?
ହେଇ ବାହାର ଆଡେ ବୁଲୁଛି।
ହୁଁ,
ହଁ।
ଆଉ କଣ ଆଡେ ବୁଲି ଗଲଣିି?
ନାଇଁ ମୋ ଯାଇନି କୁଆଡେ।
ରଜକୁୁ ତୋମ ଗାଁ କୁ?
ନାଇଁ ଗାଁ ରେ ତ ଥିଲି ଏବେ ଆସିଛି ଦି ମାସେ କି ଅଢେଇ ମାସ ହବ। ଏଗାର ମାସ ରହିଲି ଗାଁରେ।
କଣ ପାଇଁ? ଓହୋ! ପୁଅ ହେଲା ଯାଇଥିଲ ତୋମ ଗାଁରେ ଆଉ।
ମୋ ଶାଶୁ ନାହାନ୍ତି ତ ଏଥିଲାଗି ଯାଇଥିଲୁ ଆଉ।
ଆସିନାହାନ୍ତି ମାନେ?
ସେ ନଅ ବର୍ଷ ହେଲା ନାହାନ୍ତି।
ଓହୋ ତମେ ମ୍ୟାରେଜ ଟାଇମରେ ନା ଏବେଠୁ
ନାଇଁ ମ୍ୟାରେଜ ପୂର୍ବରୁ ଆଠ ନଅ ବର୍ଷ ହେଲାଣି। ଆମ ମ୍ୟାରେଜ ତ ଏବେ ଏଇ ଦି ବର୍ଷ ହବ।
ଉଁ ହୁଁ ସେ ଆଗୁଆ ଇଏ ହେଯାଇଛନ୍ତି ଆଉ।
ହୁଁ ଏଇ ଘର ତିଆରି କରୁଥିଲେ ତ ହେଇ କାନ୍ଥ ଭୁଶୁଡ଼ି ଗଲା ତାଙ୍କ ଉପରେ ଆଉ ମାଟି କାନ୍ଥ ଟା।
କେ କଣ କହିଲ?
କହିଲି ଘର ତିଆରି କଲା ଟାଇମ୍ ରେ ମାଟି ଖୋଳୁଥିଲା ବୋଧେ ଏଇ କାନ୍ଥରୁ କାନ୍ଥ ଟା ମାଡ଼ି ବସି ଥିଲା ଆଉ।
ଓହୋ ରହିଥିବ ବୋଧେ ଆଉ? ବହୁତ ବର୍ଷ ହେଲେ ବି ମାଟି ଫାଟି ହେଇକି ଭୁଷୁୁରି ଯାଉଛି ମନରେ ବି ପାଣି ଫାଣିି ହେଲେ ବି।
ହୁଁ।
ଆମ ଗାଁରେ ବି ସେନ୍ତି ଜଣା ଯାଉଥିଲେ କଣ ଗାଧେଇ ସେଇଟା ମାନେ ବହୁତ ବର୍ଷର ହେଇଥିଲା ସେ ଯାଇଥିଲେ ଯେ ସେଇଟା ମାନେ ଭୂସୁରି ଯାଇଥିଲେ।
ହୁଁ ହୁଁ।
ହଉ ଭୁଷୁରି ଗଲେ ଯେ ସେଇଠୁ ମରିଗଲେ ହେଲେ। ମାନେ ବହୁତ ବୟସ ବି ହେଇଯାଇଥିଲା ତାଙ୍କର ବି
ହୁଁ ହୁଁ।
ବହୁତ ବୟସ ହେଲେ ବି ମାନେ ଭୁସୁର ଗଲେ ବି ଜଣେ ଜୀବନ ବି ପଳଉଛି।
ହୁଁ।
ଆଉ କାମ ଫାମ ତମ ସରିିବନି।
ହଁ କାମ ସ ଯାଇଛି ଆଜି ଜଣଙ୍କର ଭୋଜି ଅଛି ତ ସମସ୍ତେ ଭୋଜି ଖାଇବା ବର୍ଷ ପୁରାଣ ଅ
କାଲି ହେଇଛି ନା କଣ?
ନାଇଁ ନାଇଁ ବର୍ଷ ପୁରଣୀକି
ଓହୋ ସମସ୍ତଙ୍କୁ ଡାକିଥିବେ ଫାମିଲିକୁ ଆଉ।
ହଁ। ଆ ମୁଁ ତ ପରେ ଭାତ ଅଛି ଖାଇବା ଆଉ।
ତମେ ଯିବନି?
ନାଇଁ ମ ମୁଁ ଯାଉଛି। ହିଁ-ହିଁ।
ଉଁ ହଁ ଯାହାବି ହେଲେ ନୂଆ ନା ଯିବା ପାଇଁ ଇଚ୍ଛା ହଉନି। ସାଙ୍ଗସାଥି ହେଲେ ଯୁଆଡ଼େ ଯିବୁ ଭାରି।
ଆଉ ଟିକେ ପୁରୁଣା ହେଲେ ହଁ ଯିବ କି କଣ। ଏବେ କିଏ ଯାଉଚି ଭୁଜି ଫୁଜି।
ହଁ ନିଜେନିଆ ହେଲେ ଟିକେ ବୁଲିକି ଛି ଥାଉ ଆଉ ଅନ୍ନ ଗାଁ ରେ କିଏ କଣ ଭାବିବ କିଏ କଣ କହିବ?
ତାରେ ଆମ ଗାଁରେ ମୁଁ ଭୋଜି ଫୋଜି ଯେତିକି ପିଲା ବେଳେ ଖାଉଥିଲି। ଆଉ ତାପରେ ବଡ଼ ହେଲା ମୋ ଯାଉନି।
ସେଟାରେ ମନ ଭାଙ୍ଗି ଯାଆନ୍ତା। ଯେହେତୁ ଛୋଟ ବେଳେ ଯିବା ବେଳେ ଚାଲ ସାଙ୍ଗସାଥି ଡାକି ହସ ଖୁସି କରିକି ମଜା ମସ୍ତି କରିକି ଆସିବା। ବଡ଼ ହେଲାଟା ମାନେ ମନ ଛି ଡ଼ି ଆଉଛୁ।
ହଁ ତାପରେ ଆମ ଫ୍ୟାମିଲି ଭୋଜି ହେରକାରେ ଯିବାକୁ ଭଲ ଲାଗୁଛି। ଖାଇବୁ
ହଁ ଫ୍ୟାମିଲି ସହିତ ଯିବାକୁ ଗଲେ ଆଇବ।
ହଁ ଆଉ ଗାଁ ରେ ଏମିତି ଭଲ ଲାଗୁନି।
ହୁଁ ଏଇଠି ହେଲେ ତମ ସାଙ୍ଗସାଥି କିଏ ପାଇଗଲେ ଯିବ।
ହୁଁ। ଆଉ ଘରେ କଣ କରୁଛ ଏଇ ଘରେ କହୁଛି ତମ ପାଖରେ ଆଉ କିଏ ଅଛନ୍ତି?
ହଷ୍ଟେଲ ମୁଁ ଦିଦି ପାଖରେ ଅଛି ଆଉ। ଯିବା ଆସିବା ଆଉ ତ ବାହାରେ ପଢୁଚି ତ ଯିବା ଆସିବା କରୁଚି। ଯେ ଘରକୁ ମାସେ ହେଲେ ଦି ମାସେ ଏମିତି ଏଜ୍ଜାମ୍ ହଉଛି ଆସୁଚି ଯାଉ ଚି ଘରକୁ ଆଉ।
ଓହୋ ତମାନେ ରହୁଛନ୍ତି?
କଣ?
ଆମେ ତମ ନିଜ ଦିଦି?
ହଁ ମୋ ବଡ ଦିଦି।
ଅଁ ହଁ।
ଆଉ ସାନ ଆଉ ଗୋଟେ ଭାଇ ଅଛି ସିଏ ସେ ପଢୁଛନ୍ତି ଆଉ। ପ୍ଲସ ଥ୍ରି ସେକେଣ୍ଡ ଇୟର ଏଇଟି ଆଉ।
ତାର ମ୍ୟାରେଜ୍ ହେଇନି?
ନା କାଇଁ ମ୍ୟାରେଜ ହେଇନି। ଦିଦିଙ୍କର ଆସୁଚି କିନ୍ତୁ ଆ ଦିଦି କଲା କରିବା ଆଉ ହଁ
ହଉ ଆଉ। ଆଉ ଘରକୁ କଲ୍ କରିନ?
ହଁ ସକାଳେ ଫୋନ କରୁଚି। ସେ ଆଉ ସନ୍ଧ୍ୟାବେଳେ ଫୋନ କରୁଚି ଆଉ।
ହୁଁ ହୁଁ।
ମୁଁ ଯାଣି ଦେଇଚି। ହୁଁ।
ଆଉ ଏଗଜାମ ସରିଲେ କୁଆଡେ ବୁଲା ବୁଲି କରିିଯିବାର ପ୍ଲାନିଂ ଅ ନା କଣ?
କଣ କହିଲ?
କହିଲେ ଏଗଜାମ ସରିଲେ କୁଆଡେ ବୁଲାବୁଲି କରିିଯିବାର ପ୍ଲାନିଂ ଅଛି?
ହଁ ମୁଁ ଭାବୁଥିଲି ଦିଦି କହିଲେ ତୁ ଆସିବୁ ତ ଟିକେ ପୁରୀ ଯିବାକୁ ମୁଁ କହିଲେ ହଉ ଏବେ ଯିବି ନହରେ ଆଉ। ଏଗଜାମ ଟା ପାଇଁ ଆସିଥିଲି। ଏଗଜାମ ପାଇଁ ଆସି ତ ମୁଁ କହିଲି ଆଉ ସରିଯିବ ତିରିଶି ରେ ଆଉ ଗୋଟେ ଅଛି। ଅ କାଲି ଗୋଟେ ଥିଲା ତେରରେ ବି ଗୋଟେ ଥିଲା ତ କାହିଁ ଫାଙ୍କା ହଉନି ନା ମୁଁ ଦିଦି କହିଲେ ପଢା ସରୁ ତୁ ତାପରେ ବୁଲିଯିବୁ ଶାନ୍ତିରେ। ଆଠେରେ ମୋ ସାଙ୍ଗର ମାରେଜ୍ ଅଛି ତ? ଦିଦି କଲା ବୁଲା ବୁଲି କରିକି ଆସିବୁ ହେରି ଆଉ।
ହୁଁ।
ତାପରେ ଘରକୁ ଯିବୁ ହେରି ଆଉ ଏଜ୍ଜାମ୍ ପାଇଁ ମୁଣ୍ଡ ଖରାପ୍ ହେଇଯାଉଛି।
ହଁ ଏକ୍ଜାମ ଭିତରେ ଗଲେ ହବ କି?
ହଁ ସେଇଟା ମାନେ ଏଜ୍ଜାମା ହେଲେ ତମର ଟେନ୍ସନ ଏଜାମ କେବେ ଆଉ ସଲାଟମେ ତମେ ଜୁଆରେ ବୁଲୁଥାଆ।
ହଁ ବୁଲୁଥା ହୁଁ ହୁଁ।
ହଁ ହଁ ଦିଦି କହିଲେ ଯାହା ତ ଏଜ୍ଜିମ ସଇଲେ ତୁ ଯାହା କଥା। ଆଉ ଏଜ୍ଜାମ ଷଇଲେ କୁଆରେ ବୁଲିନେ ହବ।
ହୁଁ।
କଲି ଯା ହଉ ସାଙ୍ଗର ହେଇଟାଇମ ରେ ଆଠେ ସାତରେ ମୋର ହେଇଟାଇମ ରେ ଏଜା ନଁ ନା ନହେଲେ ସାଙ୍ଗରେ ମାନେ ପରୀକ୍ଷା ଟାଇମ୍ ହେଲେ କଣ ସାଙ୍ଗ ଦେଖିକି ପାଇବା ଆଉ। ଖାଲି ଭିଡିଓ କଲରେ ଯାହା ଦେଖିପାରିବ ହେତେବେଳେ ମନ ଛିଡିଯିବ।
ହଁ ତମ ସାଙ୍ଗଟା କୋଉଠି ଗାଁରେ?
ହଁ ଘର ପାଖରେ।
ଓହୋ ଗାଁକୁ ଆସିବ ଆଉ।
କଣ?
କହିଲି ସରିଗଲା ପରେ ଏକ୍ଜାମ ଗାଁକୁ ଆସିବ ଆଉ।
ହଁ ମୁଁ ଭାବୁଥିଲି ଯେ ଆମ ତ ଚ ଗୋଟେ ଚବିଶରେ କାଲି ଗୋଟେ ଥିଲା।
ହୁଁ।
ଆଉ ଗୋଟେ ଚ ତିରିଶରେ ଲାଷ୍ଟ ଅଛି ଆଉ।
ଓହୋ।
ତିରିଶରେ ଟିକେ ବୁଲାବୁଲି କରିଦେବି ବୁଲାବୁଲି ଗଲା ତା ପରେ ଚାରି ପାଞ୍ଚ ଯିବି ହେରି ଆଉ।
ଓହୋ ହଁ ହଉ। ଆଉ କଣ କହିବ କି?
ଧାନ?
ହଉ ରଖୁଛି
ହଁ।